ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ କଁ କରୁଥିଲ।
ଏ ବସିଥିଲି କହିଲି ଗୋଟେ କଥା କଥା ଆଉ ମୁଁ କଇଲି ବସିକି ଭାବୁ
ଅଁହଁ। କଣ ଭାବୁଥିଲ?
ଦୋଳିି ମୁଁ କହିଲି ଏ ବର୍ଷ ରଜ ଆମ ଖାଲି ଦିଇଟା ପଟା ଦୋଳିି ପଢିଥିଲା ନଥିଲା ସାଙ୍ଗ ପିଲା ଆସିଥିଲେ ମନ ଦୁଃଖ କଲେଯେ କିଛି ଆମର ମାନେ ପିଠା ପଣା ମାନେ ବେଶୀ ଖେଳ କୁଦମ୍ କିଛି କ ହେଇ ପାରିଲାନି। ତାସହିତ ବର୍ଷାବି ହେଲା ଆଉ ତମ ଆଡ଼େ କେମିତି କଣ ରଜ ମହୋତ୍ସବ ହେଇଥିଲା ଆଉ କଣ ସବୁ ଆୟୋଜନ ହେଇଥିଲା? କହିଲେ ଖୁସି ଲାଗନ୍ତା?
ହଁ ତମର ବର୍ଷା ପାଇଁ ହେଇପାରିଲାନିନା କଣନା କଣ ଅସୁବିଧା ଥିଲା?
ନାଇଁ ଆମର ସବୁ ପିଲା ଏକାଠି ହେଇପାରିଲେନି ଏକତା ନଥିଲା ସେଥିପାଇଁ ସବୁ ମାନେ ଖରାପ ହେଲା ରଜର୍
ଓହୋ। ଆ ଆମ ଆଡ଼େତ ଭଲସେ ହେଇଥିଲା ମହୋତ୍ସବ ହେଇଥିଲା ପୁରା ଗାଁସାରା ଝିଅଙ୍କୁ ବାହା ହେଲା ଝିଅଙ୍କୁ ଗାଁସାରା ଝିଅଙ୍କୁ ଇନଭାଇଟ୍ କରାହେଇଥିଲା। ସମସ୍ତେ କିଛି କିଛି ତୋଳେଇକି ପୁରା ଟେଣ୍ଟ ଫେଣ୍ଟ ମାରିକି ଦୋଳି ଫୋଳି ମାସକ ଆଗରୁ ପୁରା ସ ସଜ ବାଜ ଆମର ଗୋଟେ ଜଣଙ୍କ ଘର ପାଖରେ ଗୋଟେ ପଡ଼ିଆଟେ ଅଛି ସେଇଟି ସଜବାଜ କରିକି ଦୋଳି ଲଗେଇକି ସବୁ ଦୋଳି ଲାଗିଥିଲା ଆଉ ମାଇକି ଫାଇକି ଲାଗିଥିଲା ଭୋଜି ଭାତ ତିନି ଦିନିଆଙ୍କ ପୁରା ମସ୍ତି ପୁରା ମଜା ମସ୍ତି ଆଉ ମୁଁ ଜାଣିନି ତମ ଆଡ଼େ ରଜ ଏମିତି ହୁଏନି ବୋଲି ନହେଲେ ତମକୁ ଡାକିଥାନ୍ତି। ମୁଁ ଭାବିଲି ସମସ୍ତେତ ନିଜ ନିଜ ଗାଁରେ ବ୍ୟସ୍ତ ଥିବେ ରଜରେ ଆଉ ଭଲସେ ହେଇଥିଲା ମହୋତ୍ସବ ଭଲସେ ପିଠାପଣା ଘରେ ଯାହା ଆମରତ ଭୋଜିିଭାତ ସିଆଡ଼େ ସମସ୍ତେ ରହିଲେ ଘରକୁ ଆଉକିଏ ଆସୁଚିନା ପଚାରୁ ରା ତିରେ ମେଲୋଡ଼ି ଫେଲୋଡ଼ି ଡ୍ୟାନ୍ସ ଫ୍ୟାନ୍ସ ଗୀତ ପୁଚି ଆଉ କବାଡ଼ି ସବୁ ପ୍ରାଟି ପାର୍ଟିସିପେସ ହେଲା ସମସ୍ତେ ଖେଳିଲେ ଆଉ ବହୁତ୍ ମଜାମସ୍ତି କଲୁ। ବୁଲାବୁଲି ଆସିଥିଲୁ ମା ବୁବନ ଫୁବନ ବୁଲିବାକୁ ପାଇଁ ମାନେ ପାଖା ଆଖା ଗାଁସବୁ ରଜ ମହୋତ୍ସବୁ ଦେଖିବା ପାଇଁ। ଭଲ ହେଇଥିଲା।
ଓହୋ ଏଇ ବର୍ଷ ତାହେଲେ ରଜଟା ମୋର ଖରାପ୍ ହେଇଗଲା ବୋଧ। ମୁଁଅଁ ମାନେ ଆପଣ କହିଲେ ଯୋଉ ପିଠାପଣା ବିଷୟରେ ମୋରତ କିଛି ମୁଁ ତ ଜାଣିନିସେ ବିଷୟରେ ମୁଁ ଭାବୁଚି ଆପଣ ଯୋଉ କହିଲେନି ସୁଜି କାକରା ପୋଡ଼ ପିଠା ଏସବୁ କେମିତି କଣ ବନାଯାଏ ସେବିଷୟରେ ମୁଁ କିଛି ଜାଣିନି ଖାଲି ଜଣେ ଲୋକ ଯେହେତୁ ଆଣିଥିଲେ ପିଠାପଣା ଆମ ଘଟିକି ତେଣୁକରି ମୁଁ ସେଖାଇଥିଲି କେମିତି କିନ୍ତୁ ତାର କିନ୍ତୁ ଗୋଟେ ପ୍ରସ୍ତୁତ କରାଯାଏ ସେବିଷୟରେ ମତେ କିଛି ଜଣାନାହିଁ ଆପଣ ଯଦି କିଛି କହିବେ ତାହେଲେ ମୁଁ ଟିକେ ଶିଖିପାରିବି।
ହଁ ହଁ ହଁ ସୁଜି ପିଠା ପୋଡ଼ପିଠା ଆମର କ୍ଷୀର ପୋଡ଼ପିଠା ହେଇଥିଲା। ଗୋଡ଼ ପୋଡ଼ ପିଠାବି ହେଇଥିଲା। କ୍ଷୀର ପୋଡ଼ପିଟା କିନ୍ତୁ ବହୁତ୍ ଟେଷ୍ଟ ଲାଗୁଥିଲା ପୁରା ଏତେ ଟେଷ୍ଟ ମାନେ ନଖାଇଲେ ଜାଣି ହବନି। ଆଉ ଗୁଡ଼ପୋଡ ପିଠା ସୁଜି କାକରା ମଣ୍ତା ମାନେ ପ୍ରାୟ ବହୁତ୍ ସାରା ଦହିବରା ବହୁତ ସାରା ପିଠାପଣା ହେଇଥିଲା। ମୁଁ କ୍ଷୀର ପୋଡ ପିଠା ଜାଣିଚି ସୁଜି ପିଠା ବି ଜାଣିଚି କରିପାରିବି। ଆଉ କ୍ଷୀର ପୋଡ ପିଠା ଫାଷ୍ଟ କ୍ଷୀରରେ ହିଁ ହବ। ହେଠି ପାଣି ଜମାରୁ ମିଶିବନି। କ୍ଷୀର, ଗୁଡ, ନଡ଼ିଆ ଆଉ ଗୁଜୁରା ତି ଆଉ ଚୁନା। ଏସବୁ ପ୍ରସ୍ତୁତ କରାହବ। ଫାଷ୍ଟ କ୍ଷୀରକୁ ଫୁଟେଇଦେବେ। ତାପରେ ଚୁନା କୁ ପକେଇକି ସବୁ ଗୁଜୁରାତି ଫୁଜୁରାତି ଦେଇକି ତାର ହୁଁ ବାସ୍ନା ଟିକେ ଭଲ ଆସିବ ବୋଲି ତାକୁ ମାନେ ଗୋଳେଇବେ ଗୋଳେଇ ସାରିଲା ପରେ ଏ ତାକୁ ଯନ୍ତ ଜନ୍ତିକି ଜନ୍ତିବେ ଚୁଲି ହଉ ନହେଲେ ଗ୍ୟାସ୍ ରେ ଜନ୍ତି ସାରିଲା ପରେ ତାକୁ ଆଣିକି ପ୍ରେସର କୁକର ତ ପୋଡିଲେ ଭଲ ହବ ହେଲେ ଛୋଟଟେ ହବ। ଯଦି ତମେ ଚୁଲି ରେ ପୋଡିବ ବଡ ପିଠାଟେ ହବ ଯେ ସମସ୍ତେ ଖାଇପାରିବେ। ଆଉ ଆମର ପ୍ରେସର କୁକର ରେ ହେଇଥିଲା ଛୋଟଟେ କିନ୍ତୁ ଗୁଡ ପୋଡପିଠା ଟା ବୋଉ ପୋଡ଼ି ଦେଇଥିଲା ଇଏ ରେ କିନା ଚୁଲିରେ। ସେଟା ଚୁଲିରେ ବସେଇ ପୋଡ଼ ପିଠା ଗ୍ୟାସରେ ବସେଇକି ଏ ନଡିଆ ଫଡିଆ ତା ଉପରେ ମାନେ ସଜେଇ କାଜୁ ଫାଜୁ ବଢିଆ ସେ ତାକୁ ହଁ ସିଝେଇଲେ ମିନିମମ୍ ଅଧଘଣ୍ଟେ ଲାଗିବ। ମାନେ ଟିକେ କମ ଇଏରେ ସିଝେଇବାକୁ କମ ଆ ଞ୍ଚରେ ଯେହେତୁ ସିଝିବ ସେଇଟା ଦୁକୁ ଦୁକୁ ଇଏ ରେ କିନା ଏତାକୁ ସିଝିଲା ପରେ ତାକୁ ପୁରା କାଟିକି ଖାଇବ ବହୁତ ଟେଷ୍ଟ ଲାଗିବ। ଆଉ ସୁଜି କାକେରା ସୁଜି ଚିନି, ନଡ଼ିଆ ଏଇସବୁରେ ପ୍ରସ୍ତୁତ ହୁଏ। ସୁଜିିକି ସେମିତି ଜନ୍ତି ଦବ ସୁଜି ଚିନି ପାଣି ଦେଇକି। ଭାଗ ମାପ ଟିକେ ତାର ଦେଇକି ଜନ୍ତିବ, ଜନ୍ତିଲା ପରେ ତାକୁ ନଡ଼ିଆ କୋରିକି ତାକୁ ପୁର କରିକି ନଡିଆ କୋରା ଚିନି ହଉ ଗୁଡ ହଉ ଯାହା ପକେଇକି ପୁର କରିଦବ। ଛେନା ବି ହଉ, ଛେନାରେ ତ ବେଶୀ ଟେଷ୍ଟ ଲାଗିବ। ପୁର କରିକି ତାକୁ ନଡ଼ିଆ ଏମତି ଯନ୍ତିବାକୁ ପାଗ ବନେଇ ଦବ। ଗଢ଼ିଲା ପରେ ପୁର ତା ଭିତରେ ଦେଇକି ତାକୁ ତେଲରେ ଛାଣିବ। ହେଇଟା ସୁଜି କାକେରା। ଆଉ, ଆଉ କଣ ତମେ କଣ ଜାଣିଚ ଆଉ କିଛି ରେସିପି କି ପିଠାପଣା ନା କିଛି ଜାଣିନ?
ମୁଁ ଖାଲି ଏ ଯୋଉ ଚକୁଳି ଜାଣିଚି ତା ସହିତ ଆଉ କିଛି ବି ଜାଣିିନି। ଯାଇ ହଉ ମାନେ ପିଠା ବିଷୟରେ ମତେ ତ କିଛି ଜଣା ନଥିଲା ଆପଣ ଯେହେତୁ କହିଲେ ଏତେ ସାରା ରେସିପି ଯୋଉ ପୋଡ ପିଠାଠୁ ଆରମ୍ଭ କରି ସୁଜି କାକାରା ପର୍ଯ୍ୟନ୍ତ ଯାଇ ହଉ କିଛି ମାତ୍ରାରେ ଆ ଆପଣଙ୍କଠୁ ମୁଁ ଶୁଣିକି ତ ଶିଖିପାରିବି। ମାନେ ଭବିଷ୍ୟତରେ ଆପଣ ଯୋଉଟା କହିଲେ ମୁଁ ନିହାତି ଭାବରେ ଏଟା କାମରେ ଲଗେଇବି। ସେ ଯାହା ହଉ ଆଉ ଆ ଆପଣ ଯୋଉ କହିଲେ ଯୋଉ ରଜରେ ଆପଣଙ୍କର କଣ ହେଇଥିଲା ମହୋତ୍ସବ ହେଇଥିଲା ଯୋଉ କବାଡି କବାଡି ଖେଳ ହଉଥିଲା। ଆଉ ସେଇ କବାଡିରେ ଆ ଆପଣଙ୍କ ର ତିନି ଦିନ ଭୋଜି ହେଇଥିଲା। ସେଇ ତିନି ଦିନ ଭିତରୁ କୋଉ କୋଉ ଦିନରେ ଆପଣ କୋଉ କୋଉ ସବୁ ଆଇଟମ୍ ଭୋଜି ହେଇଥିଲା ମତେ ଟିକେ କହିଲେ ମୁଁ ଖୁସି ହୁଅନ୍ତି?
ହଁ, ରବିବାରରେ ଫାଷ୍ଟ ରଜ ପଡିଥିଲା ପହିଲି ରଜ। ରବିବାରେ ଫା ପହିଲି ରଜରେ ଆମର ହେଇଥିଲା ନନଭେଜ୍ ମାନେ ଯୋଉ ଆଇଁଷ ଭୋଜି। ଆଉ ସେଦିନ ହେଇଥିଲା ଚି ଚିକେନ୍ ହେଇଥିଲା, ଚିକେନ ପକୋଡ଼ା ହେଇଥିଲା ମାଛ ହେଇଥିଲା ଚିଙ୍ଗୁଡ଼ି ହେଇ ଥିଲା ଭାତ ଆଉ ଡାଲି। ଆଉ ସାଲଡ଼। ଯିଏ ସାଧା ଯୋଉମାନେ ଆଇଁଷ ନ ଖାଆନ୍ତି ତାଙ୍କ ପାଇଁ ସାଧା ହେଇଥିଲା ପନିର ହେଇଥିଲା ଛ ତୁଲିଥିଲା। ଆଉ ଖଟା ସମସ୍ତେ ମାନେ ସେଟା ସାଧା ଯୋଉ ମାନେ ଖାଆନ୍ତି। ପ୍ରାୟ ଲୋକ ରବିବାରେ ଆଇଁଷ ଖାଉନାହାନ୍ତି ସେ ତାଙ୍କ ପାଇଁ ହେଇଥିଲା ସାଧା। ଥିଲା ଆଉ ରଜ ସଂକ୍ରାନ୍ତି ଦିନ ହେଇଥିଲା ପୁରା ଗୋଟେ ଭେଜ ରୋଷେ ସେଇ ଅରୁଆ ଅନ୍ନ, ଡାଲମା, ଖଟା, ପାସ୍, ମିକ୍ସଚର, ପନିର୍ ଏରା ସବୁ ହେଇଥିଲା ସମ୍ ସଂକ୍ରାନ୍ତି ଦିନ, ସଂକ୍ରାନ୍ତି ଭୋଜିଟା ହିଁ ବହୁତ ଟେଷ୍ଟ ଲାଗୁଥିଲା। ଯେହେତୁ ସ୍ୱାତିକ ଆହାର ମାନେ ଭଲ ଲାଗୁଥିଲା। ଆଉ ଲାଷ୍ଟ ରଜ ଦିନ ମଙ୍ଗଳବାର ପଡ଼ିଥିଲା। ସେଦିନ ବି ସେମିତି ସାଧା ହେଇଥିଲା ସେଦିନ ବେଶୀ ପିଠା ଉପରେ ହେଇଥିଲା ଦହିବରା ହେଇଥିଲା। ଆଉ ପିଠା ପୁଠି ସମସ୍ତେ ଘରୁ ଜିଏ ଯାହା ନେଇଥିଲେ ସେମିତି କରାହେଇନଥିଲା ଏଠି ପିଠା। ସେଠି ସେ ଯୋଉ ଉସୁ ଅରୁଆ ଭାତ ହେଇଥିଲା ଡାଲମା ହେଇଥିଲା। ଲାଷ୍ଟ ଦିନ ଟିକେ ବର୍ଷା ଫର୍ଷା ଯୋଗୁ ଏତେଟା ଆୟୋଜନ ହେଇପାରିଲାନି। କିନ୍ତୁ ସଂକ୍ରାନ୍ତି ଦିନ ରାତିରେ ମେଲୋଡି ହେଲା ଆଉ ସଂକ୍ରାନ୍ତି ଦିନ ଚାରଟା ଖାଇସାରିଲା ପରେ ସବୁ ଖେଳ ଷ୍ଟାର୍ଟ ହେଇଗଲା। କବାଡି, ପୁଚି ଯିଏ ସବୁ ମାନେ ପାର୍ଟିସିପେଟ କରିଥିଲେ ସେମାନେ ସବୁ ଖେଳରେ ଭାଗ ନେଇକି ଫାଷ୍ଟ ସେକେଣ୍ଡ ହେଲେ ତାଙ୍କୁ ପ୍ରାଇଜ୍ ବି ଦିଆଗଲା। ଆଉ ଏମିତି ପୁରା ମଜାମସ୍ତି କଲୁ ଆଉ ଲାଷ୍ଟ ରଜ ଦିିନ ବର୍ଷା ଟିକେ ଅସୁବିଧା କରିଦେଲା ନହେଲେ ଆହୁରି ବଢିଆ ହେଇଥାନ୍ତା। ମାନେ ନାଚ ଗୀତ ସବୁ ଛୁଆ ବି ମାନେ ପ୍ରିପାରେସନ ହେଇଥିଲେ ନାଚିବା ପାଇଁ ହେଲେ କଣ ହବ ଦେଖିଲ ବର୍ଷା ତ ଘଡଘଡି ଚଡ୍ ଚଡି ଯୋଉ ବିଜୁଳି ବର୍ଷା ଡରିକି ଆଉ କେହି ଘରୁ ବାହାରିଲେନି ବର୍ଷା ଛାଡିଲା ପରେ ଟିକେ ସଂଧ୍ୟା ବେଳକୁ ଯେ ବହୁତ କାଦୁଅ ହେଇଯାଇଥିଲା ଆଉ ସେଠି ମାନେ ପଶି ହେଲାନି ଏତେ ଜୋରେ କାଦୁଅ ହୋଇଯାଇଥିଲା ଯେ ବୋଲି ଏମତି ବୁଲାବୁଲି ଦୋଳି ଖେଳା ଆମେ ବି ଆଉ ଯାଇପାରିଲୁନି ଚାରିଟା ବେଳେ ନହେଲେ ସବୁ ପିଲା ଲାଷ୍ଟ ରଜରେ ଯୋଉ ଯୋଉ ପ୍ଲାନିଂ କରିଥିଲେ ସେଇଟା ଟିକେ ବର୍ଷା ସାରିଦେଲା ନହେଲେ ଆଉ ସବୁ ଭଲ ହେଇଛି।
ହେଲେବି ତମର ରଜ ଏତେ ମାନେ ଧୁମଧାମରେ ପାଳନ କରାଯାଏ। ବୋଲି ମୁଁ ଜାଣିନଥିଲି ଯଦି ଜାଣିଥାନ୍ତି ନିହାତି ଭାବରେ ସେ ଜାଗାକୁ ମୁଁ ଯାଇଥାନ୍ତି। ସେ ତମର ଭୋଜିରେ ବି ଏତେ ସବୁ ଆୟୋଜନ କରାଯାଇଥିଲା ଆମର ବି ଭୋଜି ହେଇଥିଲା। କିନ୍ତୁ ଏତେ ବଡା ଆକାର ଆମର ହେଇନଥିଲା ପିଲା ଯେହେତୁ କମ ଥିଲେ ବାହାର ପିଲା ଆସିଥିଲେ ପଢା ପଢ଼ି କରୁଛନ୍ତି ସେ ଦଶ ଜଣ ଭଳିଆ ଆମେ ସବୁ ଗୋଟେ ଖେଚୁଡି ଆଉ ଡାଲମା ହେଇଥିଲା। ଆଉ ଗୋଟେ ମିକ୍ସ ସେ ଯୋଉ ସରି ଆମର ହେଇଥିଲା ମିକ୍ସଚର ତରକାରୀ ହେଇଥିଲା। ଆଉ ଆମର ସାଧା ସବୁ ଖଟା ଫଟା ଏଇ ସବୁ ଜିନିଷ ଆମର ହେଇଥିଲା ବେଶୀ କିଛି ଜିନିଷ ହେଇନଥିଲା। ସେ ଯାହା ହଉ ସବୁ ଜିନିଷ ତା ମାନେ ଆମର ରଜ ପଳେଇଲା ସବୁ ଜିନିଷ ବି ଗୋଟେ ମାନେ ସବୁ ସାଙ୍ଗସାଥି ଏକାଠି ହେଲେ। ବହୁତ ଖୁସି ଲାଗିଲା ତମ କତିରୁ ଏ କଥା ଶୁଣିକି ସବୁ ପିଠା ବିଷୟରେ ଏ ସବୁ ଜିନିଷ ମଧ୍ୟ ଆଉ ତମ ବାରିରେ ସବୁ କୋଉ କୋଉ ଚାଷ ପନିପରିବା ସବୁ ଲଗା ହେଇଛି ମତେ ଦେଖିଆ କହିଲେ ମୁଁ ବି ଆମ ପନିପରିବା ମାନେ ଆମ ବାଡିରେ ଲଗେଇ ପାରିବି।
ଆମର ତ ବସୁମତୀ ସ୍ନାନ ଦିନ ଗଛ ଲଗା ହବ ଯାହା ହେଇଯାଉ ପଛେ ଆଁ ଯୋଉ ରଜ ଲାଷ୍ଟ ଦିନ। ପୁ ରଜ ଲାଷ୍ଟରେ ତ ପଡ଼ିଲା ମଙ୍ଗଳବାର ବୁଧବାର ଦିନ ବସୁମତି ସ୍ନାନ। ସେଦିନ ଗଛ ଲଗାଯିବ ସେଇ ଗଛଟା ନିଶ୍ଚିନ୍ତ ମାନେ ଫଳିବ। ଏଡା ଅଛି ଆଗରୁ ମାନେ କୁହନ୍ତି ଜେଜେ ବାପା ଜେଜେ ମା ମାନେ। ଆମର ସେଦିନ ଆମତ ହେଇଥିଲା ଚାଷ ହେଇଥିଲା ରଜରେ ଚାଷ କରାହେବନି ଆଗରୁ ଚାଷ ହେଇଯାଇ ଥିଲା ସେଦିନ ସବୁ ମଞ୍ଜି ଲଗା ହେଲା। ଉମ ଯୋଉ ଲଗା ହେଲା କାକୁଡି, ଜହ୍ନି, ଭେଣ୍ଡି, ବୋଇ ତାଳୁ ଆଉ ସାରୁ ଏଇ ସବୁ ଜିନିଷ ଲଗା ହେଇଚି। ଆଉ ଫୁଲ ଗଛ ବି ଲଗା ହେଇଛି ବହୁତ ସାରା ଫୁଲ ଗଛ। ମନ୍ଦାର ଟଗାର ସେ ତ ଥିଲା। ଆଉ ସବୁ ଗେଣ୍ଡୁ ଗୋଲାପ ଯାହା କିଣା ହେଇକି ଆସ ଥିଲା ଯାହା ଅନ୍ୟ ବାଇରୁ ମାନେ ଏ ମା ଘିକ ଆଣିକି ଲଗା ହେଇଛି ଭଲ ଭଲ ଫୁଲ ଗଛ। ହେରା ସବୁ ଲଗା ହେଇଛି ଫଳିଲେ ଫଳ ଧମ ପୋତି ପଠେଇବି।
ଓହ ଯାଲୁ ତ ମାନେ ମୁଁ କହିବା କ ତା ରଜ ପରେ ପରେ ଆମର ଫସଲ ଲଗାଯାଏ ନାଇ କି?
ହଁ ରଜ ଯୋଉ ବସୁମନ୍ତ ସ୍ନାନ ଦିନ ସ ଯେକୌଣସି ମଞ୍ଜି ତମେ ପୋତି ଯିଏ ପୋତୁ ସେତା ଗ ଚ ହବ ନିଶ୍ଚିନ୍ତ ସେଟା ଗୋଟେ ଅଛି ମାନେ ଆଗରୁ କୁହନ୍ତି ଯ ଆଗରୁ କିଛି କିଛି ଲଗା ହେଇଥିଲା କିନ୍ତୁ ସେଇଦିନ ମଞ୍ଜି ସବୁ ସୈକ ରଖିଥିଲେ ମାମା ଯାଇକି ବାଇରେ ବ ଓଉ ବୋଉ ଯାଇକି ଗଛ ଲଗେଇଲେ ଏ ଗଛ ସମସ୍ତେ କହିଲେ ଲଗେଇଲେ ନିଶ୍ଚିନ୍ତ ହବ। ସେଦିନ କଣ ବସୁମତୀ ମା ଯୋଉ ମେଘ ବସୁମତୀ ନେ ମିଶନ୍ତି ସେଥିଲାଗି ଗଛ ଉଠେ ଆଉ ସେଇଟା ଗୋଟେ ଅଛି ପୁରାତନ ଇଏ ର।
ଝାଇ ହଉ ତମେ ପୁର ପୁରାତନ ଅ କଥା ଗୁଡକୁ ଆଜି ପର୍ଯ୍ୟନ୍ତ ଚାପି ଧରିଚ, ସେଇଟା ଆମର ଗୋଟେ ଗର୍ବ କହିବାକୁ ଗଲେ। ସେ ଯାହା ହଉ ଆପଣଙ୍କ ଯୋଉ ମାନେ ରଖିଛନ୍ତି ଆମ ପଣଙ୍ ବାଇରେ ଯୋଉ ସବୁ ଜିଭିନ୍ନ ଓ ପନିପରିବା ସେମାନେ ଚାଷ କରିଛନ୍ତି ଏବେ ଯୋଉ ବସ ସା ହବ ଧୀରେ ଧୀରେ ସେ ବର୍ଷାରେ ମଧ୍ୟ ବଢିଆ ବଡିଆ ଫସଲ ହବ ଆପଣଙ୍କୁ ବେଶୀ ବି କଷ୍ ଟ କରିବାକୁ ପଡିବନି ସେ ଯା ହଉ ଆମର ଭଲ ଫସଲ ହଉ। ଫସଲ ହେଲା ପରେ ଆମର ଉମ୍ ଦେଖିବା କଣ କଣ ଆପଣ ମାଉ ଆମକୁ ପଠଉଚନ୍ତି କୋଉ କୋଉ ଜିନିଷ ସବୁ ରହିଚି ଆଉ କଣ ହେଇଚି କୋଉରା ଭଲ ହେଇଚି କୋଉରା ହଉନି ସେ ବିଷୟରେ ମଧ୍ୟ ଆମେ କିଛି ଜାଣିପାରି। ଓ ଟିଗ ଅଛି ଆଉ ଖୁସି ଲାଗିଲା ଯାଇ ହଉ ମୁଁ ଏତେ କଥା କିଛି ଶୁଣିପାଇଲିି ଆଉ ଓ ଶିଖି ମଧ୍ୟ ପାରିଲି ଯଦି ହବ ମୁଁ ନିହାତି ଭାବେ ସେଟାକୁ କାର୍ଯ୍ୟକାରୀ କରିବି। ତା କାର୍ଯ୍ୟରେ ଲଗେଇବି ହଉ ତାହେଲେ ରହୁଚି ଆଉ କଁ କରିଆ।
ହଉ ହଉ।
ହ।